ହ୍ୟାଲୋ।
କଛବ ହଁ କଣ କରୁଛ ଏବେ?
ବାହାରେ ଆସିଛି ବସିଛି ହଁ କଣ ବସିଛି ବା ବାହାରେ।
ଓ ହୋ
ଶୁଭୁନି କି?
କଣ ଖାଇଥିଲ ସନ୍ଧ୍ୟାବେଳେ?
ସନ୍ଧ୍ୟାବେଳେ କିଛି ଖାଇନି ଚାହା ଟିକେ ପିଇଥିଲି ଆଉ ଆଉ ତମେ?
ନା ମୁଁ ବି କିଛି ମୁଁ ଟୋଟାଲି କିଛି ଖାଇନି। ଏ ଯାଇଚିନି ବୁଲିବାକୁ ଟିକେ ମାର୍କେଟ ଯୋଉ ବନ୍ଧଆଡେ। ଏ ତାପରେ ସେ ଯୋଉ ନଈ
ହ
ଉଠାକୁ ଟିକେ ବସିକି ଆସିଲି ଆଉ ଅବନି।
ଆଛା ଆଉ ନଈରେ ପାଣି ଅଛି ନା ପାଣି ନାହିଁ।
ଜି କଣ? ପାଣି ଅଛି ଆମର ବ୍ରହ୍ମହଣି ନଦୀ ଏବେ ତ ପାଣି ଅଛି। ରେ କେତେ କହିହବିନି ଏଇ ନାକ ପାଣି ଅଛି ବହୁତ। ତାଙ୍କ ଆଉ
କେତେ ପାଣି ଅଛି ପାଣି ରେ କଣ ବୁଡ଼ିଯିବୁ
ହଁ ପାଣି ଏଇ ପ୍ରାଏ ଛାତିଏ ଭଳିଆ ଅଛି ତମେ ଅଟୋରେ କୁଆଡେ ଯାଉଚ କି? ତମେ ଅଟୋ ରେ କୁଆଡେ ଯାଉଚକି? ଓ ତମେ ଭୁବନେଶ୍ଵର ଯାଇପା ରହୁଛ।
ନାଇଁ ବାହାରେ ଅଛି ହଁ ରହୁ ଥିଲି ଆଉ ଏବେ ରହୁନି। ଅଲଗା ଜାଗାରେ ଅଛି।
ଆଉ ରାତିରେ ଆଜି କଣ ଖାଇବା।
ରାତିରେ ମେସ୍‌ରେ ଯାହା ଦେବେେ ସେଇଆ ଖାଇଲି ଯିବା ଆମେ ତ ରୋଷେଇବାସ କରୁନୁ। ଆଉ ଯାହା ଦେବେ ଆଉ ଯାହା ଦୟା କରିବେ ସେଇଆ ଖାଇବୁ ଆଉ
ଆଜି କି ସେମିତି ଖାସ୍ ଖାଇବା ନାଇଁ ତାହେଲେ।
କିଛି ଖାସ ଖାଇବା ନାହିଁ।
ହଁ ମୁଁ ଜଣଙ୍କର ବିବାହ ଘର ଭୋଜି ଅଛି ଖାଇବା
ଆଛା ବିଭାଘର ଭୋଜିରେ ଯେ ମଟନ୍ ହେଇଥିବ ନା ଚିକେନ
ହଁ ଚିକେନ ମଟନ ତ ହେଇନଥିବ ଆଉ ମାଛ କି ଚି କେନ୍ ହେଇଥିବ ଆଉ ମାଛ ମାଛ
ଆଉ କଣ ରି ରିସେପସନ ନା ଝିଅ ବାହାଘର।
ନାଇଁ ରିସେପସନ୍‌ ରିସେପସନ।
ଆଉ ତମେ ଖାଇସାରିଲା ପରେ ଜରି ନେଇକି ଯିବ ନା ମାନେ ଟିଫିନ ନେଇକି ଯିବ।
ସେମିତି ମୁଁ ତ ଖାଇକି ଆସିବୁ ସେମିତି ଜରି
ହଁ ନାଇଁ ଜରି ନେଇକି ଗଲେ ଖାଇକି ଯାହା ଖାଉବ ହଁ ମୁଁ ଯୋଉଠିକି ବି ଯାଏ ଟିପିନି ଦିଟା ଟିପିନି ଚାରଥକିଆ ଟିପିନି ଆଉ ଜରି ପୁଳେ ନେଇକି ଯାଏ କାରଣ କୁଳେ ଫୁଳେ ଜିନିଷ ବଳିବ ଆଉ ନେଇକି ଆସି ଆଉ ବେଳେ ବେଳେ କଣ କରେ ଆମ ଘର ସିଲିିବର ବାଲ୍ଟି ଅଛି ମୁଁ ନେଇକି ପଳେଇଏ ଯଦି ମଟନ ହେଇଥିବ ଖାଇଦେବି। ନେଇ ଆସିବେ କମ ହେଇନଥିବ କମ କେମିତି ହବ ଏତେ ଲୋକ ଭୋଜିପସିକି ଯାହା ବି ହେଲେ ବଳିବ। ମୁଁ କିନ୍ତାଟ୍ଟା ମଣିଷ ମୋର ଟିକେ ବିବେକ ଅଛି ତାଙ୍କ ଭୋଜି ସରିଲା ପରେ ମୁଁ ଆଣେ ଭୋଜି ସରିଲା ପରେ ମୁଁ ପୁରା ପୋଛିଦଏ ମାନେ ପୁରା ତାଙ୍କର କିଛି ନଷ୍ଟ କରିଦିଏନି ସବୁ ଆଣିକି ଫ୍ରିଜ୍‌ରେ ଥୋଇକି ଫ୍ରିଜର ଭିତରେ ଉଁ ବର୍ଷ ସାରା ବସିକି ଛଅ ସାତ ଦିନ ପର୍ଯ୍ୟନ୍ତ ଖାଏ।
ଓ ହୋ ଖାଇଲେ ପେଟ ଖରାପ ହବନି।
ନାଇଁ ନାଇଁ ପୁରା ହଜମ କରି କି ଗଡଘଡ କରିଦଉଚି ସକାଳେ ମୋର ପୁରା ହଜମ ପାୱାର ବହୁତ ବେକ୍ସି। ହଁ। କେମିତି ଜାଣେ
ଆଉ ଦେହ ଥରେ ବିଗିଡିଲେ ଯେ ଆଉ ଭଲ ହବନି ଜାଣିଥା ଏମିତି ଖାଇବା ଖାଇଲି।
ବିଗିଡି ନା ଯୋଉ ଦିନ ବିଗିଡିବ ସେଇଦିନ ଦେଖିବା ମୁଁ ଏଇ ଭବସାଗର ଏ ମାୟା ସଂସାରରୁ ପଳେଇବା। କଟନ୍ଟା ମୋତେ ବୋହୁତ ପ୍ରିୟ ଯଦି ତୁମେ ଯାଉଚ ଚିକେନ ଟିକେ ଆମିଷ ଟିକେ ବୋହୁତ ପ୍ରିୟ ତମେ ଯଦି ଆଣନ୍ତ। ଆଉ ଆମ ଘର ଆଡେ ଟିକେ ଆସିକି ଦେଇ ଦିଅନ୍ତ। ମୁଁ ବହୁତ ଚିର କୃତଜ୍ଞ ରହନ୍ତି।
ତମ ଘର ଟା କୋଉଠି କହିଲେ ମୁଁ ଯାଇପାରିବି ନା କୋଉଠି ତମ ଘର ଟା?
ମୁଁ ତୁମକୁ କହିଦେବି ଯେ ତୁମେ ଆଗେ ମଟନ ଆଣିକି ଆସ କି ଆଇଁଷ ଆଣିକି ଟିଫିନରେ ଆସ ତମ ଘର ପାଇଁ ରଖିବ ଆଉ
ନା ଆମ ଘର ପାଇଁ ମୁଁ ରଖିବିନି। ଆମ ଘର ପାଇଁ ମୁଁ ରଖିବିନି ତ ଆମ ଘରେ କେହି ଆମିଷ ଖାଇବନି ମୋ ଛଡ଼ା ଆଉ କି ନା ଏ ଯୋଉ ଖାଇବିନି ଆମିଷ ତମ ଘରକୁ କୋଉଠି କୁହ ମୁଁ ନେଇଯିବି ଖାଇବାକୁ।
ହଁ ଆମ ଘରେ ଅଛି ଛପନପୁରରେ।
ଅହ।
ଛପନପୁର ଛପନପୁର।
ସେଟା କୋଉଠି
ସେଇଠିକି ଆସିଲେ ମୁଁ ଇଏ କରିଦେବି
ସେଟା କୋଉଠି କହିଲ ସେଟା କୋଉ ଜିଲ୍ଲାରେ
ଆଁ ଜିଲ୍ଲା ତିରିଶଟା ଜିଲ୍ଲା ଭିତରେ କିଛି ଯାଉନି ଅଲଗା ଜିଲ୍ଲା ସେଇଟା ଗୋଟେ ନୂ। ଆ କ୍ରିଏଟ ହେବ
ହଁ। ଆଉ ତମ ଆଡେ କେମିତି କଣ ତମ ଘ୍ ଘର ପାଖରେ ରେଳ ଲାଇନ ଯାଇଛି କି?
ହଁ ଆମ ଘର ପଛପଟେ ରେଳ ଯାଇଛି। ଆଉ ସେ ଲାଇନ୍ ଟା ବି ଯାଇଚି କିନ୍ତୁ ରେଳ ଚାଲୁନି। ସେଠି ଖାଲି ଉଁ ହୁଁ କାଲି ରେଳ ଯାଇନି ରେଳ ଇଞ୍ଜିନ ଖାଲି ଯାଉଚି ଆଉ।
ଆଉ ତମ ତମେ କେବେ ପୁଅକୁ ଓ ପୋଖରୀ ଅଛି ତମ ଘର ପାଖରେ?
ହଁ ହଁ ପୋଖରୀ ଅଛି ମୁଁ ସଖାଳେ ଝାଡ ଝପଟ ଯାଇ ସେଇଠି ପାଞ୍ଚି ହବାକୁ ଯାଏ। ଆଉ ସେ ପାଞ୍ଚେ ହେଲା ବେଳକୁ ଓ କଉ ମାଛ ଆସିକି ନେସିି ହେଇଯାଆନ୍ତି ମାଗୁର ରକ୍ତା ଆସିକି ପାଖରେ ନେସିି ହେଇଯାଆନ୍ତି। କୋଉଠି ନେଶି ହନ୍ତି ମୁଁ ତ କହିପାରିବି ନାହିଁ ହେଟା ଅ ବୁଝିଯିବା ଲୋକ ବୁଝିଯିବେ ଆଉ
ଓହୋ ଆଉ ତମେ ନା ଆମ ଗରେ ପୋଖରୀ ନାାଇଁ ଆମ ଆଡେ ନଈ ଅଛି।
ଓହୋ ନଈରେ ଏଁ ପାଣି ତ କହୁଥିଲ ଅଳ୍ପ ପାଣି ବୁଡିବନି ଆଉ।
ନା ଅଳ୍ପ କାଇଁ ବୋହୁତ ଅଛି ସେମିତି ଆମ ନଈରେ କିନ୍ତୁ ମାଛ ପ୍ରାୟ ନାହାନ୍ତି।
ଆଛା ଆଛା। ହଁ ହଁ ସିଏ ତ କମ୍ପାନୀ ଫମ୍ପାନୀ ଏରିଆ କୋଉଠୁ ଆଉ ମାଛ ରହିବେ। ଆଉ ସେ ତ ରହିପା ରହିବେନି ଆଉ।
ହେ ନଈ ଆମର ବ୍ରାହ୍ମଣୀ ଆଗେ ଯେ ଟିକେ ଯେ ମଝିରେ ପ୍ରଦୂଷିତ ଯୋରି ହେଉଥିଲା। କିନ୍ତୁ ଏବେ ଠିକ୍ ଠାକ୍ ହେଇଗଲାଣି। ପାଣି। ମଝିରେ ବ୍ରାହ୍ମଣୀ ବୋହୁତ ପ୍ରଦୂଷିତ ହେଉଥିଲା ଯେହେତୁ ରାଉରକେଲରୁ ଯୋଉ ଅନୁଗୁଳ ଦେଇକି ଆସୁଥିଲା ସେଠୁ ତାଙ୍କ ଏ ଯୋଉ ଅନୁକୂଲ ଯେହେତୁ ଆମେ ଜାଣିଛନ୍ତି ବେଶୀ ପ୍ଲାଣ୍ଟ କାରଖାନା ଗୁଡା ଅଛି। ତେଣୁ ବ୍ରାହ୍ମଣ ନଚି ଡାଇରେକ୍ଟ ଛାଡିଦଉଥିଲେ ତେଣୁ ପ୍ରଦୂଷିତ ହେଉଥିଲା ଏବେ ସରକାର ଔଣ ନେଲାଠୁ ଏବେ ଠିକଠାକ ଅଛି।
ଆଚ୍ଛା ମୋର ଗୋଟେ କୋଶ୍ଚିନ୍ ମୁଁ ଯୋଉ ଏତେ ଦିନ ଖାଦ୍ୟ ଖାଉଛି ମୋ ପେଟ ବି ପ୍ରଦୂଷିତ ହଉଛି। ଆପଣଙ୍କର ସରକାର କିଛି କହିପାରିବେ କି କଣ କିଛି ଉପକାର ଆଉ ଉପକାରିତା?
ପେଟ ପାଇଁଁ ତମେ ନିଜର ଆଗାମୀ ଫିୟୁ ମାନେ ଭବିଷ୍ୟତ ପାଇଁ ପେଟ ଜ ସମସ୍ୟା ନବା ପାଇଁ ତମେ ସୁସ୍ଥ ଖାଦ୍ୟ ଖାଇବା ଆବଶ୍ୟକ ଏତେ ହାଇଜନିକ କି ଯୋଉ ଆମିଷ କି ତେ ତେଲ ଖାଦ୍ୟ
ଯଦି ସୁସ୍ଥ ଖାଦ୍ୟ ନୁହଁ ତାହେଲେ ଆପଣ କେମିତି ଯାଉଛନ୍ତି ଭୋଜିକୁୁ। ଏଇଟା ଖାଦ୍ୟ ତ ଖାଦ୍ୟ ସୁସ୍ଥ କଣ ଇଏ କଣ?
ନା ସୁସ୍ଥ ସେମିତି ତେଲ ଜିନିଷ ଥରେ ଅଧେ ଭୋଜିରେ ଖାଇଦେଲେ ଚଳିବ। ନୁହେଁ କି ସବୁବେଳେ ସତ ଦିନ ଏମିତି ରେଗୁଲାରା ଏୟୁରା ଖାଇଲେ ବହୁତ ମାନେ ଦେହ ପ୍ରତି କ୍ଷତି କାରକ।
ବିଷ ତ ଟିକେ ହେଲେ ବି ବିଷ ବିଷ କେବେ ଅମୃତ ହେଇଯାଏନି।
ନାଇଁ ଏଗୁରା ବିଶ ଖାଇବାଟା ଏମିତି ନୁହେଁ କି ଏ ପୁରା ବିଶ। ତା ଗୋଟେ ମନୋରଞ୍ଜନ ପାଇଁ ଟ ଖାଇବାକୁ ମାନେ ଏଗୁଡା ବିଷ ନୁହେଁ ଏଗୁୁରା
ଆଉ ମୁଁ ମୁଁ ମୁଁ ବି ମନରୋଭାବ ମନୋରଞ୍ଜନ କରିକି ଖାଏ।
ତମେ କହିଲ ସାତ ଦିନ ଫ୍ରିଜରେ ରଖିକି ମାନେ ଖାଅ ମାନେ
ବେଳେ ବେଳେ ବେଳେ ମାସେ ବି ହେଇଯାଏ। ବେଳେ ବେଳେ ମାସେ ବି ହେଇଯାଏ ମାସେ ସେମ ଥିବ ଫ୍ରିଜ ରେ ମୁଁ ତାକୁ ମନ ହେଲେ କାଢିକି ଖାଏ।
ସେଇଟା କଣ ଠିକ?
ସେଇଟା ମୁଁ ଆଜି ଯାଇଏ ତ କିଛି ହେଇନି ଯେବେ ହବ ଦେଖିବା। ।
ଓ ଆଉ। ଆଉ ତମେ କୁଆଡେ ବୁଲିବାକୁ ଯାଇନ ତାହେଲେ କାଲି କୁଆଡେ ଯିବ କି ବୁଲିବାକୁ?
ହଁ କାଲି ଯିବି ମୋର ଗୋଟେ ଝିଅ ସାଙ୍ଗ ଟାକୁ ନେଇଯିବି। ବହୁତ ଜୋରୁ କରିବି। ଅଗନା ଅଗନି ବନସ୍ତ୍ରଟକୁୁ ଯିବି ତମେ ଯିବ କି?
ନା ନା ନା ମୁଁ ଯିବିନି ତାହାଲେ। ମୁଁ ଭାବୁଥିଲି ତମେ ମତେ ନେଇକି
ଫୁଟୁ ଫୁଟୁଛି।
ମୋ ମନରେ ନା ନା ତମ ମନରେ ଉଠୁଛି ବୋଧେ। ।
କଣ ଉତ୍କଣ୍ଠା ନା ଲଡୁ।
। ହଁ। । । ।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
। । ହୁଁ କୁହ କୁହ।
ମନରେ ଆଳବିଭାବର ହୁଏ ଲଡୁ ଫୁଟେ।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
ତମେ ସେପଟୁ କଲ୍ କର, ତମେ ସେପଟୁ କଲ୍ କର।
ହ୍ୟାଲୋ।
ହଁ ତମେ ସେପଟୁ କଲ କର।
ହଁ କରୁଚି ହେଇଗଲା।